କଣ କରୁଛନ୍ତି ଅବିକା
ନାଇଁବେ କିଛି ନାହିଁ ମୁଁ ଟ୍ୟଉସନ ସରିଲା ଏବେ ବସିଛି ଆଉ
ଟିୁସନ୍ କେତେଟା କ ଣ ପିଲା କରୁଛନ୍ତି
ଟିଉସନ୍ ମୋର ଚାରି ଚାରିଜଣ ଆସୁଛନ୍ତି ଘରକୁ ଆସୁଛନ୍ତି, ଆଉ ମୁଁ ଦି ଜଣଙ୍କ ଘରକୁ ଯାଉଛି ଆମ ଘର ପାଖରେ ସେ ଭାଉଜ- ଖୁଡିଙ୍କ ଝିଅ ଦି ଜଣ ଅଛନ୍ତି ସେମାନଙ୍କ କତିକି ଯାଉଛନ୍ତି
କେତେ କଣ ତମର ସେପଟରେ ରେଟ୍ ଅଛି?
ହଁ ମୁଁ ଏଇଠି ସେ ଗାଁ ରେ ତ ବେଶୀ ନାହିଁ ସେଇ ହ ତିନିଶହ, ତିନିଶହ ଘର ପାଖରେ ସିଏ ସେଇ ଇଂଲିଶ ମିଡିୟମ ସ୍କୁଲ ର ଛୋଟ ଛ ଏଲ କେଜି ରେ ଯୋଉ ପଢ ଯିଏ ସେଧାରେ ଦଉଛି ହ ତିନିଶହ ଟଙ୍କା ଦଉଛି। ଆଉ ଜଣେ ନା ସେ ଘର ପାଖରେ ଆମ ଘର ପାଖରେ
ଓ ପଡିଶାରେ ତ ସେଥିପାଇଁ କହିହଉନଥିବ ଆଉ
ହଁ ସେ ମୁଁ ତାକୁ କିଛି କୁହନି ତାପରେ ଆଉ ଯୋଉ ଘର ପାଖରେ ସେ ଗର୍ମେଣ୍ଟ ସ୍କୁଲ ସିଏ ଦଉଛନ୍ତି ପଞ୍ଚଘନ କ ସେ ଦଉଛନ୍ତି ଜିନିଷ ଆମ ଘର ପାଖକୁ ଆମ ଘରକୁ ଆସଛନ୍ତି ସେ ଦଉଛନ୍ତି। ସେଇ ଜିନିଷ ଆଉ ଗାଁ ରେ ଦେବେନି ପଇସା ଦିଅନ୍ତିନି ବେଶୀ ଆଉ ତାକୁ ବି କିଛି ଡିମାଣ୍ଡ ହିଁ କରିହବନି। ଗାଁ ରେ ଆଉ ଘର ପାଖରେ, ହଁ ମତେ ପଚାରିଲେ ମୁଁ କାହାକୁ ଡିମାଣ୍ଡ କରେନି ମୁଁ ଖାଲି ପଚାରେ ତମେ ଯେତିକି ଦବ ତମର ସେତିକି ଦେଖିକି ଦବ କଣ ଆଉ ସିଏ ତାଙ୍କର ଯେତିକି ମୁଁ କିଛି କୁହେନି
ହ୍ୟାଲୋ ଘରେ ଗାଁ ପଡିଶାର ପିଲାଙ୍କୁ କଣ କହିବ କହୁନ?
ହଁ
ଗୋଟେ ଜିନିଷ ହେଲା ଏଜୁକେସନ ଟା ପଢିବା ଭଲ
ହାଆଁ
ଗୋଟେ ଜିନିଷ ହେଲା ଆମର ଇମ୍ପ୍ରୁଭ୍ ହେବ, ଯେତେ ଆମେ ଏଜୁକେସନ୍ ପଢ଼େଇବା ତ ଆମମ ଇମ୍ପ୍ରୁଭ ହବ।
ହୁଁ
ଚାଲୁ କଣ୍ଟିନ୍ୟୁ ତମର ପଢାପଢି ଚାଲିଚି ବୋଲି କଣ୍ଟିନ୍ୟୁ ପାଠ ଟା ଟିକେ ଅ ଅଛି। ଆମର ତ ଆମେ ଛାଡ଼ିଲୁଣି। ମିନିମମ୍ ଛ ପାଞ୍ଚ ଛଅ ବର୍ଷ ହେଇଯିବ। କାମ କରୁଚି ଏଇନା ପାଠ ସହିତ ଆମର ଲିଙ୍କ ନାହିଁ ଆଉ।
ଆପଣ କଣ ପଢ଼ିଚନ୍ତି ପ୍ଲସ୍ ଥ୍ରୀ?
ଗ୍ରାଜୁଏସନ୍ କରିଚି ଇଗି ନୋ ପିଜି ଚାଲିଚି ମୋର। ନା ନା ମୋର ଆର୍ଟସ ସେତେ ଟ୍ୟାଲେଣ୍ଟେ ନାହିଁ ସାଇନ୍ସି ପଢ଼ିଲା ଭଳିଆ।
ଟ୍ୟାଲେଣ୍ଟ କଣ ଦରକାରେ ସାଇନ୍ସି ତ ପଡେଇଚି। ଆଜିକାଲି କ କିଛି ନାହିଁ ସାଇନ୍ସି ସମସ୍ତେ ଗଧ ବିତ ସାଇନ୍ସି ପଢୁଛନ୍ତି।
ଗଣିତ ମାର୍ଥ ମୋର ଟିକେ ସେମିତି ହୁଏନି ନା।
ନାଇଁ ମୋର ଗଣିତ ଟା ମାନେ ବହୁତ୍ ବଢିଆ ମ୍ୟାଥ ଟା ମତେ ବହୁତ୍ ମାନେ ମୋର ବହୁତ ଭଲ ହୁଏ ମ୍ୟାଥ ମ୍ୟାଥ ଆଉ ବାୟୋଲୋଜି। ଜି ବାୟୋଲୋଜୀ ଟା ବାୟୋଲୋଜୀ ଜୁଲୋଜି ଟା ହିଁ ଅଧିକ ଭଲ ହୁଏ ଆଉ। ଆଉ ଉଁ ଇଂଙ୍ଗିଲିଶ୍। ତସେମିତି ତଥାପି ଭଲ ହୁଏ କିନ୍ତୁ ମୋର ହିଷ୍ଟ୍ରି ହେରିକା ଶେଗୁରା ମୋର ହୁଏନି। ମୁଁ ଜୀବନରେ ହିଷ୍ଟ୍ରି ବହି ଖେଳେଇନେହିଁ ହିଷ୍ଟ୍ରି ଯୋଗ୍ରାଫି।
ନାଇଁ ମୋର ଇଂଲିଶ ଟା ଗୋଟେ ପ୍ରକାର ହୁଏ କିନ୍ତୁ ମ୍ୟାଥ କିଛି ବି ହୁଏନି ଆସେନି ତ ମତେ ଆଉ।
ମୋର ମ୍ୟାଥ ହିଁ ଭଲ ହୁଏ ସବୁ ସବଜେକ୍ଟେ ଠାରୁ ମ୍ୟାଥ ମୋର ଫାଷ୍ଟେ।
ହଉ ଭଲ ଆଉ ତାଲେ କମର୍ସ ନେଲନି କାହିଁ ଆଉ ସାଇନ୍ସ ନେଲ?
ହୁଁ। ନାଇଁ ବାପା କହିଲେ ସାଇନ୍ସି ନେଇଯା ସାଇନ୍ସି ନେଲେ ମୋର ମେଡିକାଲ ଲାଇନ ଯିବାର ଥିଲା। ଅ ତ ପ୍ଲସ୍ ଟୁ ପରେ ମୁଁ ନର୍ସିଂଙ୍ଗି କରିଥାନ୍ତି ତ ସେଥିପାଇଁ ହୁଁ ସାଇନ୍ସି କରୁଥିଲି ତାପରେ ମୋରେ ପ୍ଲସ ଟୁ ହେଇଥିଲା ମୋ ବାପାଙ୍କର ହାର୍ଟ ଚୋକ ରେ ଡେଥ ହେଇଗଲା। ସେଥିପାଇଁ ଆଉ ହୁଁ।
କେବେ?
ମୋର ଯେବେ ପ୍ଲସ୍ ଟୁ ହେଇଥିଲା ମାନେ ଦୁଇ ହଜାରେ ଏକୋଇଶି ରେ। ମୋର ପ୍ଲସ୍ ଟୁ ସରିଲା ଯୋଉ ବର୍ଷ ଏକ୍ଜାମ ବି ହେଇନଥିଲା ତ ସେବେଟୁ ସେ ଟାଇମ ରେ
ବାବା କଣ କରୁଥିଲେ?
କେ ସେ ହୋଟେଲେ ମ୍ୟାନେଜେମେଣ୍ଟେ କରନ୍ତି ପୁରୀରେ।
ହୁଁ ହୁଁ ହୁଁ ହୁଁ।
ସିଏ ସେଇଠି ରହୁଥିଲେ ତା ମୁଁ ମୋ ମାମା ମୋ ଭାଇ ଆମେ ତିନି ଭୋଉଣୀ। ଜେଜେମା ଥିଲେ ଜେଜେମା ଏଇ ବର୍ଷ ଜାନୁଆରୀ ମାସରେ ତାଙ୍କର ଏଇ ବୟସ ହେଇଥୀ ଥିଲା ତାଙ୍କର ସେ ଏକ୍ସେପାର କରି ଗଲେ।
ହୁଁ ବଡ ଭାଇ ନା ସାନ ଭାଇ?
ନାଇ ଛୋଟ ମାନେ ଛୋଟ ମାନେ ମୋଠାରୁ ଗୋଟେ ବର୍ଷ ସାନ ଆଉ ଏକୋଇଶ ବର୍ଷ ତାକୁ ଏନେ। ନାଇଁ ସେ ସେ ଏନେ ତାର ସବୁ ସରି ସେ ଆଇଟିଆଇ କରିଥିଲା ସେ ଏନେ ଗୋଆରେ ଅଛି। ସିକୁରୁଟି ହୁଁ।
ହଉ ବାହାରେ ଯେତେ ଯିବ ହେତେ ପଇସା ଆମେ ଘରେ ବସିଚୁ ବାହାରକୁ ଯାଉନୁ।
ନାଇଁ ବାହାରେ ପଇସା ନାଇଁ ବାହାରେ ଅଧିକ ଖଟ ମାନେ କଷ୍ଟ ଅଧିକ ବାହାରେ।
କଷ୍ଟ ବି ପଇସା ବି ଅ
ପଇସା ତଥାପି ସେମିତି ଯେମିତି ମାନେ ପଇସା ସେମିତି ଖର୍ଚ୍ଚ ବି ଅଧିକ ବାହାରେ ବାହାରେ ସବୁ ରେଟ ଅଧିକ ଗୋଆରେ ସେଠି ଗୋଟିଏ ବରା ସି ସିଙ୍ଗଡା ଖାଇବେ ସେଠି ଗୋଟେ ବରା କୁ ତିରିଶ ଟଙ୍କା।
ହୁଁ ଆଉ ଯୋଉ ବିୟର ଟା ଷାଠିଏ ଟଙ୍କା ମିଳିବ ନା।
ହଁ ହଁ ସେ ଜିନିଷ କମ୍ ଅଛି। ସେ ସମସ୍ତଙ୍କର ସେରା ନିଶା ଜିନିଷ।
ନା ନା ନିଶ୍। ସେମିତି ସମସ୍ତ ଙ୍କ ସହ ମୁଁ ବି ଏମିତି ମଜା କରୁଚି ମୁଁ ସେମିତି କିଛି ମୋର ବଦଅଭ୍ୟାସ ନାହିଁ। ଜାଣିଥିଲି ବୋଲି କହୁଥିଲି ଲୋକ କହୁଚନ୍ତି, କେତେ ରେଟ ରହୁଚି ବୋଲି ମୁଁ ଜାଣିନେବି।
କମ୍ ରେ ହିଁ ମିଳେ, ମାନେ ମୁଁ ବି ଜାଣିଚି ଏଠି ଯୋଉଟା ହଜାର, ଦେଢ ହଜାର ସେଠି ତିନିଶ। ଦ ଦୁଇଶହ ରେ ବି ମିଳିଯାଏ, କିନ୍ତୁ ସେଠୁ କିଛି ଆଣିବି ହବନି କାରଣ ହଁ। ନା, ସେଟା ଆଣି ହବନି ସେଠି ପୋଲିସ ଧରନ୍ତି ସେଠି ଚେକିଂ ହୁଏ।
ହୁଁ, ହୁଁ, ହୁଁ।
ନା, ସେଥିପାଇଁ ସେଠୁ କିଛି ଆଣିହୁଏନି।
କେତେ କଣ ତଥାବି ସେଠି ସଲାରୀ ପାଉଛନ?
ସରେ ସେଟା ନିଉ ଯାଇଚି ଏଇ ବର୍ଷେ ହେଇନି ବି ଯାଇଚି। ଯାଇଚି, ତାପରେ ଆମର ଜେଜେମା ଆଜ୍ଞା। ସେ ଷୋହଳ ହଜାର ନ।
ପୁଣି ଖାଇବା, ରହିବା ସିଏ ପଳଉଥିବ ପାଞ୍ଚ, ସାତ ହଜାରେ।
ନାଇଁ, ସିଏ ତାର ରହିବା, ଖାଇବା ତ ଦଉଚି ସିଏ। ହଁ ଅଢେଇ ହଜାର, ତାପରେ ତାଙ୍କର ରୁମ୍ ରେ କଣ ଖାଇବା, ପିଇବା ସିଏ ସବୁ କଣ ତାର ଦେଢ ହଜାର ଏମିତି କେତେ ତାଙ୍କର। ସେ ମୋ ଭାଇର ଖର୍ଚ୍ଚ ଟା ଟିକେ ଅଧିକ। ଡ୍ରେସ ପ୍ୟାଣ୍ଟ ପିନ୍ଧା ପିନ୍ଧି ତାର ଯୋଉ ନାଇବା ଖାଇବାରେ। ନାଇବା ପିନ୍ଧିବାରେ ତାର ମାସକୁ ଛଅ, ସାତ ହଜାର ପଳାଇ ଯାଉଚି। ଆମ ଘରେ ଖାଲି ତାରି ଡ୍ରେସ, ପେଣ୍ଟ ଅଧିକା। ଆଜ୍ଞା।
ନାଇବାଟା କଣ?
ଆରେ ମାନେ ଡ୍ରେସ, ପ୍ୟାଣ୍ଟ, ଡ୍ରେସ, ଜୋତା।
ହଁ, ପିନ୍ଧା ବେଶି ସଉ କିନ୍ ଅଧିକ ସେଇଥିରେ। ଆଜ୍ଞା, ଆମ ଘରେ ଲୋକ କେହି ନାହାନ୍ତି ଦି ଦିଟା ଗାଡି ଥୁଆ ହେଇଚି। ଗୋଟେ ସ୍କୁ। ଗୋଟେ ଆରୱାନଫାଇଭ। ମୋର ତ ସ୍କୁଟି ଚଲଉଚି ଆରୱାନଫାଇଭ ସେମିତି ଥାଏ।
ଭାଇ ବି ଗୋଟେ ଧରିକ ଆସିବ ନାଇ କି? ଆରୱାନଫାଇଭ ଟା ତମେ ଚଲଉଚ ନାଁ ନାଇ?
ନା, ମତେ ଚଲେଇ ଆସେନି କି ମୁଁ କେବେ ଶିଖିନି। ସେ ଆମର ଭାଇ ତାର ଆସିଲେ ଚଲାଏ, ସେ ଥୁଆ ହେଇଥିଲା ସେ ଆ। ଥିଲା, ସେ ବାହାର କଲା ଗାଡି ଆଉ।
ଏଇଟା କେବେ ଠୁ କିଣିଲଣି, ବାବା ଥିଲେ ନା।
ନାଇଁ, ବାବା ଙ୍କ ପରେ କିଣାହେଇଚି। ମୋ ଭାଇ ତ ସେତବଳେ ମୋ ଭାଇ ପାଠ। ପାଠ ପଢୁଥିଲା ନା। ତ ଭାଇ ଯେତବଳେ ଜବ୍ କଲା ସେ ତାରେ କିଣିଲା ଆଉ।
ଏଗୁଡା ଅଯଥା କିଣିବା ର ନଥିଲା ତାର।
ହଁ, ତାକୁ ମନା ହେଲା, ଆରେ ଗୋଟେ ଗାଡି ଅଛି। ଗୋଟେ ଗାଡି ସ୍କୁଟି ଅଛି, ସ୍କୁଟିରେ ତ ଏମିତି ରେ ବାହାରକୁ ପଳେଇଚି ଆରୱାନଫାଇଭ ସେମିତି ପଡିଚି।
ତାପରେ ତମେ କୋଉ ଗାଁ ରେ ରହିବ କି? ଗାଁ ରେ ହଁ ରୁହନ୍ତ ଗାଡ଼ି ଟା କିଣିକି ଲାଭ ଅଛି। ବାହାରେ ତ ରହିଲା ଯେ, ଗାଡିଟା କିଣିକି ଅଯଥା ପଡି ରହିଲା ନା ନା।
ହଁ, ସେ ସେମିତି ହିଁ ପଡିକି ଅଛି। ସେ ଯେବେ ଆସିବ ସେଇ ସେବେ ଚଲଉଚି, ଆଗେ ସେ ଗାଁ ରେ ହିଁ ରହୁଥିଲା। ଏଇ ବର୍ଷେ ହବ ସେ ବାହାରକୁ ଯାଇଚି, ଯେତବଳେ ଗାଁ ରହୁଥିଲା ସେ ଆରୱାନଫାଇଭ ଧରିକି ବୁଲେ ଆଉ ସ୍କୁଟି। ଟା ନେଇକି ଯାଇବି, ଆ ସେ ବି ଥିଲା ଆଉ ଗୋଟେ। ଦୋକାନରେ ସେମତି ସିଏ ସେମତି ଇଏ କରେ କମ୍ପ୍ୟୁଟର କାମ କରେ। ଗୋଟେ ମାନେ ବିଲ୍ ବାହାର କରେ ବିଲଣ୍ଗି କରେ ଗୋଟେ ଜାଗାରେ ରହୁଥିଲା। ଆଉ ତାର ମେଡିସିନ ଷ୍ଟୋର ରେ ବି ଥିଲା ତାପରେ ଏଇନା ବାହାରକୁ ପଳେଇ ଯାଇଛି ଆଉ।
ଘରର ପରିସ୍ଥିତି ଦେଖିବା କଥା ଗାଡି ଟା କିଣିବାର ନଥିଲା।
ହଁ ସେ ଗାଡ଼ିଟା ତାକୁ ଆମେ ଆମେ ତ ମନା ମନା କଲୁ ତଥାପି ସେ ସବୁ ଅଜୁରା ଖଜରେ ଡମ୍ବସ ଯୋଉ ଜିମ୍ କରନ୍ତି। ନା ଡଙ୍ଗଲସରିଆ ତାକୁ ଆଣିବି ଘରେ ରଖିଦେଇଛି କି କେହି ତ କରିବାର ନାହି ମୁଁ ବେଳେ ବେଳେ ମୁଁ ନିଜେ କରେ। ସେ ତ ତାର ବାହାରକୁ ଯାଏ ଆଉ କରିବ କିମତି ସେମିତି ଛୁଆ ହେଇ ସବ ଅଜଜ ଜୋତା ଖାଲି ତାର ଏକୁଟିଆ ବୁଟ ଖାଲି।
ହୁଁ ହୁଁ। ଭଲ ଆଉ ନିଜ ମେଣ୍ଟେନ ଖର୍ଚ୍ଚ ଅଧିକ ହେଇଯାଉଛି ଆଉ।
ହୁଁ ସେଇ ଅଜଥା ଖର୍ଚ୍ଚ ତାର ଅଧିକ ଆଉ କିଛି ନାହିଁ। ସେଭିଙ୍ଗ ନାହିଁ ପଇସା ଖାଲି ଖର୍ଚ ହିଁ ଖର୍ଚ୍ଚ ହଉଛି।
ଓ ପିଲାଳିଆ ବୟସ ଟା ଯାଇନି ଆଉ କଣ।
ନ ଏକୋଇଶି ବର୍ଷ ହେଲା ଆଜ୍ଞା।
ହଁ ମ। ଛୋଟ ପିଲା କହିବାକୁ ଗଲେ। ଆଉ ତାଙ୍କ ଇନକମ ରେ ସିଏ ଚଳୁଛନ୍ତି ଆଉ କଣ। ଆଜି ସିନା ପରିସ୍ଥିତି ଖରାପ ପଡ଼ିଛି ବୋଲି ଆମେ କହିବା ଯେ ତା ଉପରେ ଡିପେଣ୍ଡ କରିବା କିନ୍ତୁ ବାବା ଥିଲେ କଣ ସୁୁବିଧା ହେଇଥାନ୍ତା।
ଏ ଆମ ଘରେ ସମସ୍ତେ ନିଜେ ନିଜ କାମ କରନ୍ତି। ମୁଁ ମୋର ସ୍କୁଲରେ ମାମା ବି ସ୍କୁଲରେ ଅଛନ୍ତି। ସ୍କୁଲ ରେ ରୋଷେଇ ରେ ମୋ ମାଆ ଅଛନ୍ତି।
ହଉ ନିଜେ ନିଜ ଉପରେ ଡିପେଣ୍ଡେ କରିବା ଏଇଟା ବି ଭଲ। କିଛି ଅସୁବିଧା ନାହିଁ।
ସେ ନିଜେ ନିଜ କାମ କରନ୍ତି। ମୁଁ ମୋର ମାମା ତାଙ୍କ ନିଜର। ଆଉ ମୋ ଭାଇ ଯ ତାର ନିଜ କାମ କରୁଛି ଆଉ ସମସ୍ତେ ନିଜ
ପଇସା ପତ୍ର ଘରକୁ ଦଉଛି।
ହଁ। ସେମିତି ଦିଏ ବେଳେ ବେଳେ ତାର ତ ମାମର ଗାଡି ସେ ଆର ୱା ନ ଫାଇପି ଜାଣିଥିଲା ତାର ଗାଡି- ସେ ଦଉଥିଲା ମାସକୁ ପାଞ୍ଚ ହଜାର ଟଙ୍କା। ତ ସେଥିପାଇଁ ସାର ଏତେ ବଳେନି ପଇସା ଦିଏ ମାସକୁ ପାଁଶ ହଜାରେ ଟଙ୍କା ଦିଏ ଆଉ।
ମୋର ରିସେଣ୍ଟ ପାଞ୍ଚ ବର୍ଷ ହେଲା ଜବ୍ କରିଛି। ପାଞ୍ଚ ବର୍ଷ ଏଇଠି ତିନି ବର୍ଷ ଏଇଠି ଦି ବର୍ଷ ଏବେ ଛାଡିଚି ସେମିତି ବର୍ଷ ହେଲା। ମୁଁ ବି ଗୋଟେ ଗାଡି କରିଛି। ମୋର ଇ ଏମ୍ ଆଇ ସରିଲାଣି ସବୁ ଏଫ୍ ଜେଡ ଏଶ ଭର୍ସନ ଫୋର୍। ୟାମାର ଅକା।
ହଁ ହଁ ଏଫ ଜେଡ ଏସ୍।
ହଁ ବସ
ମୁଇଁ ଆମା ସୋରୁମ ରେ ହିଁ ଥିଲି। ଆମ ଏଇଠି ଘର ପାଖରେ ଆମା ସୋରୁମ ରେ ମୁଁ ରହୁଥିଲି। ତାର ଯୋଉ ସର୍ଭିସିଂ କରାହେଇଥାଏ ତା ତେତିଶ ନମ୍ବରରେ ସ ପଡେ ନା ତ ସେଇା ସବୁ ମୁଁ ତାର ସର୍ଭିସିଂ କରାଇ। ଆଉ ବିଲ୍ ବାହାର କରେ ତାଙ୍କର।
ବହୁତ ସ୍ମାର୍ଟ ଅଛ ଯେ ତମେ।
ତାପରେ ସେ ମୁଁ ସବୁ କାମ ଟେଲରିଙ୍ଗ ମଲେରି ମୁଁ ସବୁ କାମ। ମତେ ନା ମୁଁ ସବୁ କାମ କରେ। ଯୋଉଟା ମତେ ଯେତେ ସୁଯୋଗ ମିଳେ କି ନାଇଁ ଏଇଟା
ତ ମୁଁ କହିବା ତ ଗୋଟେ ସି ଏସ ସି ସେଣ୍ଟର ଖୋଲିକି ବସୁନ?
ଓ ହଁ ଭଲ ହୁଅନ୍ତା ଯେ ସେ ଆମ ଘର ଆମ ଘର ପାଖରେ ନାହିଁ ତ। ହୁଁ କଲେ ଭଲ ହୁଅନ୍ତା।
ବର୍ତ୍ତମାନ ଆମ ଘରେ ସଜେସନ ମତେ ସେଇଆ ଦେଉଛନ୍ତି। କୁଆଡେ ଯିବାର ନାହିଁ ଆମ ସୀ ଏ ସେଣ୍ଟ
ହଁ ସେଇଟା ଭଲ ଆଜିକାଲି କଣ କହିଲେ ନି ଯେ ନିଜର ଓନ୍ ଗୋଟେ କରିଦବ ଯୋଉଟା ମାନେ କେହି କହିବାକୁ ନ ଥିବେ ନା କେହି ତମକୁ ଫୋର୍ସ କରିପାରି ନଥିବେ। ନିଜେ ବସିବ ନିଜେ କିଛି ନାହିଁ ବହୁତ ଭଲ।
ଆମର ଯେହେତୁ ଏନ୍ ଏଚ ସାଇଡି ଘର
ହୁଁ ହଁ ଆପଣଙ୍କର ତ ଭଲ ଗୋଟେ ଏନ ଚ ସାଇଡି ପାଖରେ ବହୁତ ଭଲ ଆମର ତ ଗାଁ ଭିତରେ ଆମେ ଗାଁ ରେ ହିଁ ରହୁଛୁ। ତ ଆମର ମାର୍କେଟ ଯାଇକି ଆମ ଘର ପାଖରେ ହୁଁ ଆମ ଘର ପାଖରୁ ମାର୍କେଟ ଟା ତିନି ଚାରି କିଲୋମିଟର ହବ। ତ ଆପଣ ତ ଘର ପାଖରେ ବହୁତ ଭଲ ଗୋଟେ ହବ। ଆପଣ ସେ ହିଁ କରନ୍ତୁ। ଆପଣ ଘର ଲୋକ ଯାହା ସଜେସନ ଦଉଛନ୍ତି, ସେଇଟା ବେଟର।
ଉଁ ଦେଖିବା ଆଉ।
ହୁଁ।
ହଉ ରଖୁଛି ହେଲା।
ଆଜ୍ଞା ଆଜ୍ଞା ହଁ।